ହ୍ୟାଲୋ।
ହାଲୋ। ହାଲୋ।
ହଁ।
ହାଲୋ। ହଁ ତୋର ନେଟୱର୍କ ପାଇଲା ନାଇ ବୋଧେ ନେଟୱର୍କ ପାଇଲାନି। ଆରେ ହ୍ୟାଲୋ ହାଲୋ କିଛି କହିଲୁନୁ ଶୁଭିଲାନି ନି ମତେ କିଛି ବି ତ କାଟି ଦେ।
ଶୁଭି ମତେ ଶୁଭୁଚି ତ।
ସେତେଳେ ଶୁଭିଲାନି ମତେ କିଛି ଶୁଭିଲାନି ରଇଗଲା। ସେତେଳେ ରହିଗଲା ତ ମୁଁ କାଟିଦେଲି।
ଓହୋ ଚଳିବ ଏମିତି କାଟିଦେଲେ।
ହଁ।
ପଳେଇଆ ତ ହଁ ଶୁଣେ କଣ ହେଲା କାଲି ରାତିରେ କଣ କଲେ ସିଧି ମୁଁ ଭାତ ଡାଲି ଭଜା ଦେଲି ସିଧିକୁ ହେଲା। ସିଏ କହିଲା କି ମୁଁ ପୁର୍ କୁରି ଖାଇବି ଗଲା ଚପଲ ବାବା ଭିତରେ ରଖି ଦେଇଥିଲେ ହେଲା ତାର ଆଉ ବୋ ସିଧିର ଦି ଜଣ ଯାକର ଭିତରେ ରଖିଦେଲେ ବାବା ଚପଲ ସିଏ ଆଉ ଥରେ ଗଲା କୁରକୁରି ଆଣି କୁରୀ ଆଣି ଯାଇକି ବାହାରାରେ ଏକା ଚପ ପଲ ରଖିଦେଲା ବାବା କହିଲେ ତାକୁ ଚପଲ ଟା ଭିତରେ ରଖିଦେଇଥା ଗ ଯାଉଛି ବୋଲି ରଖିଲାନି ସିଏ ଗଲା ଖାଇ ପଳେଇଲା ଗଲା। ବାହାରେ ଅଛି ତ ବାବାଙ୍କର ତାପରେ ବାବା ହେଲେ ଖାଇ ସାରିକି କଣ କଲେ? ଟିକେ ଚାଲା ବୁଲା କରଲେ ବାହାରେ ତାଙ୍କ ଚପଲ ବି ତାଙ୍କେ ମନେ ନାଇଁ ବାବାଙ୍କୁ। ଭିତରେ ରଖିଆକୁ ଗଲା ଭିତରେ ରଖି ନାହାନ୍ତି ବାହାର ଥୋଇ ଦେଇଛନ୍ତି ଦି ଜଣ ଯାକର ଚ ଚପଲ ବାହାରି ଥିଲା ମୁଁ ମୋ ଚପଲ ଭିତରେ ମାଆଙ୍କର ଚପଲ ବି ଭିତରେ ଥିଲା ବୋଧେ। ହେଲା। ଦି ଜଣ ଯାକର ଚପଲ ଭିତରେ ଥିଲା ତାଙ୍କ ଦି ଜଣଙ୍କର ବାହାରେ ଥିଲା ଗଲା କିଏ ରାତିରେ ଗୋଟେ ଟେକି ନେଇଚି ପାଇଚି ଚାନ୍ସ।
ଯା ହଉ ତମ ସାହିରେ ଏତେ ଚୋର ରଉଚନ୍ତି। ହଁ।
ମୁଁ ବି ଆମ ସାଇ କଣ ଆମର ରାସ୍ତା ରେ ଘର ପାଖରେ ଏକା।
ହଁ ଯେ ଭଲ ଭଲ ଚପଲ ଯାକ। ନୁଆ ନା ପୁରଣିଆ।